ହ୍ୟାଲୋ।
ହଁ କୁହ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କୁହ ହ୍ୟାଲୋ।
କଣ କଣ କରୁଛନ୍ତି?
ଏଇଟି ଖାଇକି ଉଠଲି ଆଉ ତମେ?
ବସିଥିଲି ଖାଇସାରିଲେଣି?
ହଁ ଖାଇସାରିଲିଣି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋ ଘରେ- ମୁଁ ମୋ ବାବା ମୋ ମା ଆଉ ମୋର ତିିନ୍ ଜଣ ଭଉଣୀ।
ଆପଣ ବଡ?
ଆଜ୍ଞା।
ନ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତ
ସମସ୍ତେ ଠିକ ଠାକ୍ ଅଛନ୍ତି କେବଳ ମାଙ୍କ ଦେହ ଟିକେ ଖରାପ ହେଇଯାଇଥିଲା ଆଉ।
ଉ ହଁ ଭଲ ହେଲାଣି?
ହଁ ସେମିତି ଆଉ ଡକ୍ଟର ବେଡ୍ ରେଷ୍ଟ୍ ଦେଇଛନ୍ତି ଆଉ।
ହୁଁ।
ଆପଣଙ୍କ ଘରେ?
ଆମ ଘରେ ମୁଁ ମୋ ବୋଉ ଆଉ ମୋ ନାନୀ।
ଆଉ ଆପଣଙ୍କର ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି ତ?
ହଁ ହଁ ମୋ ଦେହ ଭଲ ଅଛି ଆଉ ଆପଣ କଣ କରୁଥିଲେ?
ମୁଁ ମୋର ପ୍ଲସ୍ ଟୁ ସାରିଲା ପ୍ଲସ୍ ଥ୍ରୀ କରିବି।
ଆଉ ପ୍ଲସ ଟୁ କଣ ରଖିଥିଲେ ସବଜେକ୍ଟ।
ପ୍ଲସ ଟୁରେ ପ୍ଲସ ଟୁରେ ତ ଓଡିଆ ଇଂଲିଶ ସେ କମ୍ପାଲସରି ଆଉ ରଖିଥିଲ ଏଜୁକେସନ ହୋମ ସାଇନ୍ସ ଆଉ ସ୍ସଂସ ଗେଟକୁ ପଲିଟିକାଲ ସାଇନ୍ସ
ଆପଣଙ୍କର କଣ ହବାକୁ ଇଚ୍ଛା ଅଛି ବଡ ହେଇ? ମାନେ ଜବ୍ ହେଇକା କଣ କରିବାକୁ ଇଛା ଅଛି?
ଦେଖିବା କଲେଜ ଲାଇନରେ ଯିବା ପାଇଁ ଇଚ୍ଛା ଅଛି।
ଉଁ ଶିକ୍ଷକ ଟିଚର।
ହୁଁ।
ଆଚ୍ଛା ହଉ
ଆଉ ଆପଣ କଣ କରୁଛନ୍ତି?
ମୋର ପ୍ଲସ୍ ଟୁ ସରିକି ଏଥରକ ପ୍ଲସ୍ ଥ୍ରୀ ସେକେଣ୍ଡ ଇଅର ହେଲା
ଆପଣ କଣ କରିବେ ବଡ଼ ହେଲେ?
ମୋର ଚିତ୍ର ଲାଇନରେ ଯିବାକୁ ଇଚ୍ଛା ଅଛି ମୁଁ ସେଇଥିରେ ପ୍ଲସ୍ ଥ୍ରୀ ଆଜ୍ଞା।
କୋଉ ଅନର୍ସ ରଖିଛନ୍ତି?
ମୁଁ ରଖିଛି ଓଡ଼ିଆ ଅନର୍ସ
ହୁଁ।
ଆପଣ?
ମୁଁ ବି ସେଇ ଓଡିଆ ଅନର୍ସ।
ଆଚ୍ଛା ଭଲ।
ଆଉ ଇଲେକ୍ଟ୍ରିଭିରେ
ଇଲେକଟିବ୍ ଇଲେକ୍ଟିଭ୍ରରେ ଅଛି ଏଜୁକେସନ୍ ଆଉ ପଲିଟିକାଲ ସାଇନ୍ସ ଆପଣଙ୍କର?
ମୋର ଏଜୁକସନ ଆଉ ହିଷ୍ଟ୍ରି ଅଛି।
ଆଛା ଆପଣ ଆପଣଙ୍କର ହବି କଣ ସବୁ ଅଛି ମାନେ ପଢାକୁ ଛାଡିଦେଇ?
ମୋର ହବି ଖାଇବା ବୁଲିବା। ମାନେ ଟ୍ରାଭେଲିଂ କରିବା ଏଇ ଟ୍ରାଭେଲିଂ କରିବା।
ଆଚ୍ଛା କୋଉ କୋଉ ଯ ଜାଗାକୁ ଯିବାକୁ ଆପଣଙ୍କର ଇଚ୍ଛା ଅଛି ମାନେ ଉଇସ୍ ଅଛି ସେଇ ଜାଗାକୁ ମୁଁ ବୁଲିବାକୁ ଯିବି?
ଅଛି ତ ଉ ଜାଗା ଆଉ ବଡ ବଡ ଜାଗା ମାନେ ସୁଇଜରଲ୍ୟାଣ୍ଡ ଆଉ କାଶ୍ମୀର ମନାଲି ଆପଣଙ୍କର?
ଆପଣ ଏଇ ଏଇ ଯାଏ କୋଉ କୋଉ ଜାଗା ବୁଲିଛନ୍ତି ମାନେ ଯେତେକ ଇଚ୍ଛା ଅଛି?
ନା ମୁଁ ବୁଲିିନି। ଆଉ ଆପଣଙ୍କର କଣ ହବି?
ମୋର ହବି ହଉଛି ଏମିତି ଡ୍ରଇଂ କରିବା ଆଉ ଡ୍ୟାନ୍ସ କରିବା।
ହ
ବୁଲିବାକୁ ବି ଇଚ୍ଛା କିନ୍ତୁ ଏତେ ନୁହଁ ଆଉ
ହଁ।
ଆପଣ କେଇ ଭାଇ ଭଉଣୀ?
ହଉ ଆମେ ଆମେ ତିନି ଜଣ ଯେ ମୁଁ ସଭା ବଡ ଯିଏ ତାଙ୍କର ବାହାଘର ହେଇ ସାରିଲାଣି
ଆପଣ କଁ ମଝିଆ
ନାଇଁ ମୁଁ ସାନ
ସେ ମଝିଆ ଭଉଣୀ ଆପଣଙ୍କର କଣ କରନ୍ତି?
ତାର ପ୍ଲସ ଥ୍ରି ସରିଲା। ଆପଣଙ୍କ ସିଆଡ କଣ ଫେମସ
ଆମର ତ କଟକ କଟକରେ ତ ଦହିବରା ଆଉ ଆପଣଙ୍କ ସେପଟେ
ଆମର ଯୋଉ ଲକ୍ଷ୍ମୀ ପୂଜା
ଆଛା ଆଉ କିଛି
ହୁଁ କପିଳାସ ବୁଲିବା ପାଇଁ ଭଲ ଜାଗା
ଆଛା ଆମର ଏପଟେ ବି ସେଇ ଲକ୍ଷ୍ମୀ ପୂଜା କରାଯାଏ ପଣା ସଂକ୍ରାନ୍ତି ବି ପଣା ସଂକ୍ରାନ୍ତି ବହୁତ ବଡ ଆକାରରେ ପାଳନ କରାଯାଏ ମୁଁ ଯୋଉଠି ରହୁଛି ଏବେ
ହଁ ଆଉ?
ଆଉ ଏମିତି ଆଉ ଆପଣଙ୍କ ଦେହ ଏଇକା ଭଲ ଅଛି।
ମୁଁ ଭଲ ଅଛି କୋଉଠି ପଢୁଛନ୍ତି?
ମୁଁ ଏଇ ଜଗତସିଂହପୁର ଡିଷ୍ଟ୍ରିକ୍ଟ ର ଅ ଗୋଟେ ଏ ଏ କଲେଜରେ ପଢୁଛି ଡିଗ୍ରୀ କଲେଜରେ।
ହାଷ୍ଟେଲ୍ ରେ ରହିକି।
ନାଇଁ ହଷ୍ଟେଲରେ ନାଇଁ ମୁଁ ଏବେ ଘରେ ଅଛି।
ଆଉ କଣ ହଷ୍ଟେଲରେ ହଷ୍ଟେଲରେ ରହିକି ପଡୁଛନ୍ତି ନା ଯିବା ଆସିବା କରୁଛନ୍ତି।
ନାଇଁ ମୁଁ ପ୍ଲସ୍ ଟୁ ବେଳେ ହଷ୍ଟେଲରେ ରହୁଥିଲି। ତାପରେ ପ୍ଲସ୍ ଥ୍ରି ଯିବା ଆସିବା କରୁଛି।
ଘର ପାଖ।
ପ୍ଲସ ଟୁ ଟା ଦୂର ଥିଲା ଏଇଟା କିନ୍ତୁ ଘର ପାଖ ପ୍ଲସ ଥ୍ରୀ ଯୋଉଠି କରୁଛି ସେଇଟା ଘର ପାଖ। ପାଖରୁ ଚାରି କିଲୋମିଟର ହବ ଆଉ।
ଓହ। ଆଉ? ମୁଁ ମୋ ଏଇ ଘରଠୁ ଆଠ ନଅ କିଲୋମିଟର ଦୂର ହେବ ଆଉ। ମୁଁ ଗୋଟେ କଲେଜରେ ପଢ଼ୁଛି।
ସବୁଦିନ କଲେଯ ଯାଅଟି ନା ନାଇଁ ଏମିତି।
ନାଇଁ ମୋର ଫାଷ୍ଟ ମାନେ ପ୍ଲସ ଟୁ ସରିଲା ଜଷ୍ଟ। ଆଡମିସନ ଜଷ୍ଟ କରିଛି।
ଆଜ୍ଞା ଆଉ ଆପଣଙ୍କୁ କଣ ରୋଷେଇ କରି ଆସେ?
ହଁ ଆସିଛି ଯେ ହେଲେ ମୁଁ କରିନି କେବେ।
କଣ କଣ ଏଠି ସବୁ କରିଛ ମାନେ କରନ୍ତି।
କରେନି ମୁଁ କେବେ।
ଆଜି ଯାଏ କେବେ କରିନାହାନ୍ତି।
ହଁ କରିଛି ଥରେ ଥରେ।
ଚାହା ବନେଇ ଆସେ ନା ନାଇଁ।
ହଁ
ଆଛା ହଉ ଆପଣଙ୍କର କଣ କଣ ସବଜେକ୍ଟ ଥିଲା? ହଁ ମତେ ରୋଷେଇ କରିଆସେ ପ୍ଲସ ଟୁରେ ଏ ଯ ପ୍ଲସ୍ ଥ୍ରୀରେ
କ୍ଲାସ୍ ଥ୍ରୀରେ ଓଡ଼ିଆ ଅନର୍ସ।
ଆଉ ଇଲେକ୍ଟିଭ?
ମୁ ଏଜୁକେସନ୍ କୁ ହିଷ୍ଟ୍ରି ଅଛି।
ହ। ଆଉ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି। ଆଉ ଆପଣଙ୍କ ଆଡ଼େ ନାଇଁ ମୁଁ ଘର ପାଖ ଘରୁ ଯିବା ଆସିବା କରିବି ଆଉ। ଘରକୁ ଆଠ କିଲୋମିଟର ଦୂରରେ ଆଉ
ସାଇକେଲ ନେଇ ଯିବେ ଆସିଵା କରିବେ ନା ବସରେ?
ବସ୍ ରେ
ଆଚ୍ଛା ହଉ ମୋର ସାଇକଲ ନାହିଁ। କଲେଜ ରୁ ଆପଣ ଘରକୁ ଆସିବାକୁ ନିହାତି କେତେ ଟାଇମ ଲାଗୁଛି?
ଦଶ ମିନିଟ୍ ଲାଗୁଛି। ଆପଣଙ୍କୁ
ନା ମତେ ବି ସେଇ ନାଇଁ ମତେ ଟିକେ ଲେଟ୍ ଲାଗୁଛି ତିରିଶ ମିନିଟ୍ ଅଧଘଣ୍ଟା ପାଖାପାଖି ଲାଗୁଛି।
ନା ସାଇକେଲରେ ଯାଉଛନ୍ତି ସେଇଥିପାଇଁ ବୋଲି
ହଁ ଅଧଘଣ୍ଟା ନୁହଁ ସେଇ ହେଇଯିବ ଆଉ କୋଡିଏ ମିନିଟ କି ପଚିଶ ମିନିଟ ଆଉ।
ସାଇକେଲ ରେ ଯାଉଛନ୍ତି ନା ସେଇଥିପାଇଁ ବୋଧେ।
ହଁ ଆପଣ ଏକା ଯାଆନ୍ତି ନା ଆପଣଙ୍କ ସହିତ ଆପଣଙ୍କ ସାଙ୍ଗମାନେ କେତେ ଜଣ ଯାଆନ୍ତି?
ନାଇଁ ମୁଁ ତ ଏପର୍ଯ୍ୟନ୍ତ ଯାଇନି ହେଲେ ସେଠି କମ୍ପୁଟର କ୍ଲାସ କରୁଛି।
ଆଉ କମ୍ପ୍ୟୁଟର ର କୋଉ କ୍ଲାସ କରୁଛନ୍ତି?
ହଁ ଓସେ ସିଆଟକୁ ପି ଜି ଡି ସି ଏ ଦିଟା ହାଙ୍କ।
ଦିଟା ଜାକ ଏକା ସହିତ କୋର୍ସ କରୁଛନ୍ତି?
ହୁଁ।
ଏବେ କୋଉ ଯାଏ ଗଲାଣି?
ହୁଁ ଗଲାଣି ଉଁ ଗଲାଣି ଲେସନ ଥ୍ରୀ ହାତେ।
ପ୍ରାକ୍ଟିକାଲ କଲେଣି ନା ପ୍ରାକ୍ଟିକାଲ କରିନାହାନ୍ତି?
ପ୍ରାକ୍ଟିକାଲ କରୁଛୁ। ଆପଣ କମ୍ପ୍ୟୁଟର କରୁଛନ୍ତି?
ହଁ, ମୁଁ ପି ଜି ଡି ସି ଏ କରିଛି।
ହୁଁ।
ପି ଜି ଡି ସି ଏ କରିଛି ଏବେ ଟାଲି କରୁଛି ଆଉ।
ଉଁ ହୁଁ।
କମ୍ପ୍ୟୁଟର ଟା କୋଉଠି ଦୂର ନା ପାଖରେ?
ହଁ ସେଇଠି ଆଠ ନଅ ଆଠ କିଲୋମିଟର ହବ।
ଓ ସେଇ କଲେଜ ପାଖରେ।
ହୁଁ।
ହଉ ହଉ।
ହଁ।
ଆପଣଙ୍କ ନାଁ ଟା କଣ ତ ମତେ କହିଲେନି ଏ ପର୍ଯ୍ୟନ୍ତ?
ମୋ ନା ହ୍ୟାଲୋ।
ହ୍ୟାଲୋ।
ହଁ।
ମୁଁ କହିଲି ଆପଣଙ୍କ ନାଁ ଟା କଣ ତ ଏ ପର୍ଯ୍ୟନ୍ତ କହିଲେନି ଏତେ କଥା ହେଲେଣି ଆମେ?
ମୋ ନାଁ ହଉଛି ଲିପି।
ଭଲ ନାଁ ଟା ଆଉ।
ଆଉ ଆପଣଙ୍କର?
ମୋ ନା ସୌମ୍ୟା।
ଉହୁଁ ହଉ ଆଉ ମୁଁ ରଖୁଛି ପରେ କଥା ହବା।
ହଉ ଠିକ୍ ଅଛି।
ହଁ।